ହାଲୋ। ହଁ କଣ କରୁଥିଲୁ?
ଏଇ ଖାଇକି ଜଷ୍ଟ ଉଠିଲି ଟିକେ ଚଲା ବୁଲା ଏପଟେ କରୁଚି ଆଉ।
ହଁ ଆଉ ତୁ କଣ ଖାଇଚୁ ଆଜି?
ମୁଁ ଏଇ ଖାଇଲି ଭାତ ଆଉ ମୁଗ ଡାଲି ତାପରେ ଆଳୁ ବାଇଗଣ ଆଉ ଭେଣ୍ଡି ଭଜା। ଆଉ ଶାଗ ଭଜା ବୋଇତିଆଳୁ ପକେଇକି। ଆଉ ଆଳୁ ଆଉ ଟମାଟୋ ଦଳକି।
ମୁଁ ମୁଁ ଭାତ ଆଉ କରିଥିଲି ଡାଲି ଆଉ କଣ, ଏଟା କଣ? ରହ କହୁଛି। ଆଳୁ ଆଉ କଲରା ଭଜା ଆଉ ଛୁଇଁ ଆଳୁ ଭଜା ଆଉ ତା ଡ଼ାଲି କହିଛି ଆଉ ସେତିକ ଦଳାଦୋଳି ଆଉ। ମୁଁ ଆଉ କରିଥାନ୍ତି ମୁଁ ହଁ ପୁରା କଲାଆକୁ ତୁ ଜାଣିଛୁ ମୁଁ ଜମା କରେନି, ହଠାତ୍ କେତେ ସମୟ କରିପାରିବି କି ତତ ତଥାପି ଯାଲ ଯେତିକି ହେଲା କଲି। ଦେଖ ମୁଁ ଯୋଉରା ଜାଣିଛି ମୁଁ ଏମ୍-ଏମ୍-ଏଟା ବି ଜାଣିନି ଯେ ଏ କଣ କହିଲୁ ସେଟା କଣ ଛୁଇଁରେ ଟିକେ ପାଣି ଦେଇକି ତାକୁ ରଖ ମାନେ କରନ୍ତି, ସିଜାନ୍ତି ନୁହଁ କି ଆଳୁ ପୁରି ବାଇଗଛି ନିତୁକୁ ଦବୁ ଛୁଇଁଟା ଟିକେ ପାଣି ଦେଇ କରନ୍ତିନି କି?
ମୁଁ ଜାଣିନି।
ଆଉ ମୁଁ ବି ଜାଣିନି, ତ ମାମା କଲା ଆଜି କହିଲା ନା ତୁ ଏଇଟା ଟିକେ ଇଏ ସିଝିବନି କି ଛୁଇଁଟା ଆଉ କଣ କହିବି? ମୁଁ କିନ୍ତୁ କେବେ କରିନି ହେଲା, ତାର ସିଏ ଯିଏ ଯେମିତି କରିଛି ନା ଆଣ୍ଟିଙ୍କ ଘରେ ମୁଁ କିନ୍ତୁ ଅଲଗା କରିଥିଲି, ବୁଝିପାରୁଚୁ ନା?
ହଁ।
ଖାଲି ବି ଛୁଇଁକୁ ଭାଜନ୍ତିନି କି ତେଲରେ, ମୁଁ ଭାବିଲି ସେମିତି ଯେ ମୁଁ କରିବି ବୋଲି। ମାମା କିନ୍ତୁ ଟିକେ ପାଣି ପାଣି ଯୋଉ ରୁହେନି, ସେ ତାପରେ କିନ୍ତୁ ଶୁଖେଇଆକୁ ଶୁଖିଲା କରିଦେଲା। ମୁଁ ଆସିଲା ଆକୁ ଟିକେ ପାଣି ପାଣି ଥିଲା, ସେ କହିଲା ନା ସେଟା ପୁରା ମରିବ, ସେଟା ମାରିଦେଲା। ତାପରେ ଯୋଉ ଲଙ୍କ ଜିରା ଲଙ୍କା ଗୁଣ୍ଡ ଦିଆ ତା ତାର ଗୋଟେ ଡିଜାଇନ ଆଉ। ହଁ ସିଝିବା ପାଇଁ ହଁ ଅଳ୍ପ ଦେଲାଗି ସେତେବେଳେ ମୁଁ ଏଇଟା ଜାଣିନି ନାଁ ଦେରିକି ଗଲା ଆଉ। ମୁଁ କହିଲି ହଉ ଆଉ ଏକାଥରେ ସବୁ ଜାଣି ହବ କି? ମାମାର ଗୋଟେ ବି ମୁଁ ଗୋଟେ ଶିକିଚି ଆଣ୍ଟିଙ୍କ ପାଖରେ ଯେ, ସେ ଖାଲି ମାନେ ଯେମିତି ତେଲ ଇଏରେ କରନ୍ତି ହେଲା ସେମତି, ମୁଁ ହେଠୁ ସେଟା ସେଠି ଦେଖିଛି। ଏଟା ମୁଁ ଭାବିଲି ଏଇଟା ମୁଁ ଶିଖିଛି ମାନେ ସେଇଟା କରିଦେବି। ଛୁଇଁ ବି ଥିଲା, ମୁଁ ସେଟା କଲି କଲା ଆକୁ ମାମା ଗୋଟେ ପାଣି ଦେଲା, ମୁଁ କହିଲି ହଉ ତ ଆଙ୍କ ଘରେ ଏମତି କରିବି ତାଙ୍କ ଘରେ ଏମତି କରିବି
ମୁଁ ବି କେବେ ଛୁଇଁ ଏମତି କରିନି, ମାନେ କୋ-କୋଉଥିରେ କରିଚି କହିଲି ଯୋଉ ବେସ ସର ଦେଇକି କରନ୍ତିନି
ସେଟା ମୁଁ ଜାଣିଛି। ସେଟା ବି ମୁଁ ଜାଣିଚି ଲୋ, କିନ୍ତୁ ଏଟା ଯୋଉ ପାଣି ଦେବାଟା ମୁଁ ଜାଣିନଥିଲି, ବୁଝିପାରୁିଲ ନା?
ନାଇଁ ସେ ବେସରଟା ଯୋଉ ଦିଅନ୍ତି, ସେଇଟାରେ ପାଣି ଦିଅନ୍ତି ମୁଁ ଜାଣିଥିଲି। ମାନେ ପାଣି ହଁ ବେସର ଦବୁ ଆଉ ଯାହା ଦବା କଥା ସବୁ ଦେଇକି ପାଣି ଫାଷ୍ଟ ଦେଇକି ସିଜେଇବୁ, ଅଳ୍ପ ପାଣି ଦବୁ ତା ସେଇଟା ମଲା ପରେ ପୁଣି ତାପରେ ଆଣିକି ଭାଜା ହୁଏ। ଯଦି ଭଜା ହବ ଆଉ ଯଦି ତରକାରୀ ହବ ତାହେଲେ ତ ଯେନ୍ତି ତରକାରୀ ହୁଏ ଆଉ।
ପକି ଚାରି ଦିନ ପାଠ ପଢୁନି ଯେ ମନ ଭଲ ନାହିଁ, ପାଞ୍ଚ ତାରିଖ ପରେ ମୋ ମନ ଟା ଭଲ ହବ ହେଲା। ହେଲା ପରେ ଯାଇକି ମୁଁ ପଢିବି। ଏକ୍ଜାମ୍ ମାନେ ମୁଁ ଦେଇ ସାରିଲିଣି ନା
ହଁ ଓହୋ। ମୋର ବି ସରିବ ପାଞ୍ଚରେ। ପାଞ୍ଚରେ ମାନେ ଚାରିରେ ସରିବ ପାଞ୍ଚରେ ଫ୍ରି।
ଦେଖିଚ ଦୁଇ ମାସ ବି ତ ତବ ସେଇଦିନ ଦୁଃଖ ଦିନ ମୋର ମୁଁ ଥାର୍ଡ ସିଫ୍ଟ ପୁଣି ପଡ଼ିଛି ମାନେ ସାଢ଼େ ହଁ। ମୁଁ ଯେମତି ତୁରତୁରିଆ ହଉଛି ବାପା ସୋଧୁଛନ୍ତି, ସେମିତି କଣ ତୁରତୁର୍ ହଉଛୁ। ମାନେ ଭ୍ୟାଲିଡି ହଉଚି ତାର ସେକେଣ୍ଡ ଇୟର, ମୁଁ ଫାଷ୍ଟ ଇୟରରୁ କାନ୍ଦୁଛି ଭାବେ ମୁଁ କହିବେ କହିଲୁ ମୁଁ ସେ ସେମ୍ ସେମିଷ୍ଟର ଟା ଜମା ପଢ଼ିନି। ତୁ ଜାଣିଛୁ ନା ନୋଟ ଫୋଟ ଦେଇନି ମୁଁ ଜମା କରିନି ମୁଁ ଏଇଥିପାଇଁ ପଢୁଥିଲି, ତ ମତେ ଭଲ ଲାଗିଲାନି। ମୁଁ କହିଲି ଏଟା ପଢିନି ଏଟା ଅଳ୍ପ ପଢିଛି କିଛି ନାଇଁ ମୋର ସବୁ ନର୍ମାଲ। ଏଟା ମୁଁ ଦେଖି ସେଠି ନା ଫାଷ୍ଟ ଇୟର ଯେତେ ପଢିକି ବି, ସେ ହ୍ୟାଣ୍ଡ ରାଇଟିଙ୍ଗ ମ୍ୟାଟର କରୁଚନ୍ତି, ମେ ପେଜ୍ ନମ୍ବର ଗଣୁଛନ୍ତି ହେଲା। ଏମିତି କରୁଛନ୍ତି ତ କ ଏଥର ଭଲରେ ଲେଖିଛି ପେଜ ଅଧିକ ଲେଖିଛି, ତା ହ୍ୟା ଣ୍ଡ ରାଇଟିଙ୍ଗ ବି ଭଲ କରିଚି, ଫାଷ୍ଟ ଦିନ ଲେଖି ହେଲାନି। କାରଣ ଏତେ ଦିନି ପରେ କଲି ନା ଫାଷ୍ଟ ଦିନ ଟା ଜମା ଲେଖି ଖି ହେଲାନି। କିନ୍ତୁ ସେକେଣ୍ଡ ଦିନଠୁ ଲେଖିହେଲା। ଆଉ? ତୋର ତୁ କହୁଥିଲୁ ନା ଗୋଟେ ଚାରି ତାରିଖରେ ତୋର ଏକ୍ଜାମ ଥିଲା ବୋଲି।
ହଁ ପରା ଚାରିରେ ମୋର ସରିବ।
ସରିବଯେ ତାଲେ ତୋଟା ତୁ କାଲି ଦେଇ ଯିବୁ ହେଟା କି ଏକ୍ଜାମ୍?
ସେଟା ହଉଚି ଓ ୟୁ ଏ ଟି।
ମାନେ ତୋର ଏଇ ଲାଗି ଲାଗି ଦି ଟା?
ହଁ କାଲି ହବ ଓ ୟୁ ଏ ଟି ଟା ତାପରେ ଦି ଦିନ ମଝିରେ ଗ୍ୟାପ।
ହଁ ଯଉଟା ତୋର ଯିବୁ ବାହାରକୁ ଯୋଉଟା ତୁ କହିଥିଲୁ ଯିବା ପାଇଁ ଗୋଟେ ସେଟା କଣ କାଲିରଟା? ସେଇଟା ଅଛି ଆଗକୁ।
ନାଇଁ ସେଟା ଯିବି ଚାରି ତାରିଖରେ।
ହଁ ତାହେଲେ କାଲି ଯୋଉଟା ଯିବୁ ସେଟା ଆଉ ଗୋଟେ ଜାଗାରେ।
ହଁ।
ହଁ ଯାଇଁ। ଯାଇକି ହଁ ଯାଇଲିି ହଁ ଯାଇଲି।
ଯିବି ଆଉ ରାତିରୁ ତ ଯିବାକୁ ପଡିବ ସ
ତୋର ସବୁତକ ଏକ୍ଜାମ୍ ଲାଗି ଲାଗି ରହିଯାଉଛେ ଯେ ମାନେ ଗୋଟେ ଅଲଗା ପ୍ରକାର।
ହଁ ପରା ସେଇୟା ହଉ
ସବୁ ତକ ତୋର ହଁ ଯେ ଏମିତି ଏକ୍ଟୁଆଲି ତୁ ଯୋଉ ଚୂଜ କରିଚୁ ଯୋଉ ଲାଇନଟା ସେଥିରେ ପୁରା ସବୁତକ ସେମ ବାଲା ଏକ୍ସାମ୍ ଦଉଛୁ ନା? ସେ ଯୋଉ ଚାରି ପାଞ୍ଚଟା ସେ ସବୁ ଗୋଟେ ଟାଇମରେ ପକେଇ ଦଉଚି ଏକ୍ଜାମଗୁରା।
ସେୟାଵା।
ହଁ। ଏ ଯେମିତି ମୋର ବି ସେମତି ଏଇଟା ଯୋଉଟା ଏଇନା ଦେଇଥାନ୍ତି ଏଇଟା ଟିକେ ଅଲଗା ହେଇଥାନ୍ତା ଏହା ପରେ ଓ ଟେଡି ଓଷ୍ଟେ ଟା ହଉଚି ସେପ୍ଟେମ୍ବର ଲାଷ୍ଟରେ ହେଲା ଅକ୍ଟୋବର ଫାଷ୍ଟ। ଏ ମୋତେ ଯେମିତି ଲାଗୁଚି ଅକ୍ଟୋବର ଲାଷ୍ଟ ନଭେମ୍ୱର ଫାଷ୍ଟ କି ଅକ୍ଟୋବର ମାସରେ କରିଦବ। ମୋତେ ଲାଗୁନି ଅକ୍ଟୋବର ମାସରେ କଲାପିକା ସେ ନଭେମ୍ବରରେ କରିବ କି ଡିସେମ୍ୱରରେ କରିବ ଓ ଟି ଇ ଟି ଟା କଲେ ହଁ ଭଲ ଲାଗିବ, ଆଉ ମୁଁ ତ ଜାଣିଚୁ ମୁଁ ଯୋଉ ଛନଛନିଆ। ତୁ ଯା ଏଟା ଲେଖି ଏଠି ଏଟା ଲେଖି ଧରି ପଲେଇ ଆସେ, ତୁ ଯୋଉ ମାଲସ ମାରିଦଉଚୁ ମୁଁ ମାରିପାରିବିନି। ତୁ ଜାଣିଚୁ ମୁଁ କେତେ ତୁରୁ ତୁରୀ, ମୋର ସିଲାବସ ଟିକେ ଅଲ ରହୁଚି ଯାହାହେଲେ ବି ଓ ଟି ଟିର ଓଡ଼ିଆ ରହିଲାକୁ ଓଷ୍ଟିଟର ଇଂଲିଶ ଟା।
ହଁ।
ହଁ ଏଇଟା ଆଉ ପଢିବ କି ଓଡିଆ ପଢୁନି ଓଷ୍ଟିଟରେ କିନ୍ତୁ ଓଟିଟିରେ ପଡୁଚି ନା ଓଡିଆ ଇଂଲିଶ। ତି ତିରିଶ ତିରିଶ ମାର୍କ ଏଟା ଭଲ ଓ ଟି ଟି ଟା ଭଲ ଆକଚୁଆଲି ଆଉ ଓଷ୍ଟିଟ ଟା ଫିଯିକ ଫିଯିକ୍ ନସ ପଡୁଚି, କେମେଷ୍ଟି ପଡୁଚି, ମ୍ୟାଥ ପଡୁଚି ସେସବୁପ୍ଲସଟୁ ବଲ ପ ମାନେ ଲେଖୁଚି କିନ୍ତୁ ସେ ଏନ ସି ଆର ଟି ଯୋଉ ସେଗୁରା ସବୁ ପକଉଚି।
ଓହୋ ହଁ ଆମର ବି ତ ସେ ଏନ୍ସିଆରଟି ବେଷ୍ଟ ସବୁତକ ଆସୁଚି ଏତିକି ଆସୁଚି ଆଉ ଆଉ ଯୋଉ ଆଉ ଏମ୍ସ ର ଯୋଉଟା ପଡୁଚି ସେଟା ଏଠି ବାହରେ ବି କେତେ କେତେ ଯାକ କୋଶ୍ଚିନ୍ ଆସୁଚି ୟେ ସିଏ ମାନେ ଏମସ ଟା ଟିକେ ବେଶୀ କମ୍ପିଟେଟିଭ ହେଇଯାଉଚି ଆଉ, ଯୋଉଟା ଦେବି ଚାରିରେ
ତୁ ଯୋଉ ଲାଇନ ଧରୁଚୁ। ସେ ଲାଇନ ମୁଁ ଯିବିନି ତ ସେ ଲାଇନ ଯିବା ପାଇଁ ମୋର ବା
ଦେଖୁନୁ ମୁଁ ଏତେ କଷ୍ଟରେ ପଡିଲି ଦେଖୁନୁ ସେଇ ଲାଷ୍ଟ ନିଟ ଦିନ ମୋ ଦେହ ଖରାପ ହେଲା। ମାନେ ସେଇ ଟାଇମ ଟା ମୁଁ କେମିତି ବସିଚି ତୁ କହିବୁ ମାନେ ମୋ ହାତ ହାତ ଏମତି ଥରୁଥିଲା। ତିନି ଘଣ୍ଟା ତିନି ଘଣ୍ଟା ପନ୍ଦର ମିନିଟ ଏଇଥର କରିଚି।
ହଁ ପନ୍ଦର ମିନିଟ୍ କରିଚି ଯେ ଭାବେ ଆମେ ଯୋଉ ଏକ୍ଜାମ ଦଉଚୁ ଦି ଘଣ୍ଟା ତିରିଶ ମିନିଟ୍ ହେଲା ଯୋଉ ଆମେ ଯୋଉ ଦଉଚୁ ମାନେ ବି ଇ ଡି, ଆମେ ଯୋଉ ଲେଖୁଚୂ ଏତେ ଲେଖୁଚୁ ଛତିଶ ପେଜ ହେଇକା। ସେତିକି ମାନେ ଗୋଟେ ଜିନିଷଠୁଁ, ହଁ ଆମେ ମନଇଛା ବି ଲେଖିପାରିବୁ ସେଇ ପାଠରେ କିମତି ମନଇଛା ଲେଖିପାରିବୁ ହେଲା। ସେଇଟାକୁ ଭାବି ଭାବି ଲେଖିଲା ବେଳକୁ ମୋ ହାତ ମୋ ପଛତକ ଉଠେଇ ହଉନି କାଟୁଛି। ସେଥିରେ ତୁ ଭାବେ ତୁ କରିକି ଲେଖିବୁ କେମିତି ଲାଗୁଥିବ, ପୁଣି ତୋ ଦେହ ଖରାପ।
ମତେ କଣ ଇଏ ଲାଗିଲା ବେଶୀ ଖରାପ ଲାଗିଲା କହିଲୁ ଯେତେବେଳୁ, ମାନେ ହାତ ଫାତ ଥରେ ମୋର ଜାଣିଚୁ ତୁ ସେମିତି ହେଲେ। ହାତ ଫାତ ଥରି ହାତ ଗୋଡ ଥରୁଥିଲା ତାର ମୁଣ୍ଡଟା ବୁଲଉଥିଲା ପରା ମାନେ ବୁ ମର ପଚାଶ ପ୍ରତିଶତ ଥିଲ ମୋର ସେନ୍ସ ପଚାଶ ପ୍ରତିଶତ ନଥିଲା। ମୋତେ ଲାଗୁଥିଲା ମୁଁ ପ୍ରଭୁ ଘରକୁ ପଳେଇବି କେମିତି ଶୋଇପଡିବି। ଖାଲି ଏମିତି ଲାଗୁଥିଲା। ତାପରେ ଆଉ ଏଜ୍ଜାମ୍ ତ ବାଧ୍ୟ ହେଇକି ବସିକି ଦେବୁ। କିନ୍ତୁ ମତେ ଲାଗୁଥିଲା ହଁ ଭଗବାନ ମୋର ମାନେ କୋଶ୍ଚିନ୍ ଆନ୍ସର ଯାହା ହଉଚି ହଉ କିନ୍ତୁ ମାନେ ଫାଷ୍ଟ ଯେତେ ବେଳୁ ଥିବ ରୋଲ ନମ୍ବର ଆଉ ଯୋଉ ରେଜିଷ୍ଟ୍ରେସନ ନମ୍ବର ଅ ନାଟା ସେଟା ସବୁ ଯେତେବେଳେ ଫିଲ୍ ଅପ କରାଉ ସେତେବେଳେ ମୁଁ କହୁଥିଲି ପ୍ରଭୁ ଭୁଲ ହେଇଯାଉ ଭୁଲ ନହେଇଯାଉ। କଣ ପାଇଁ କହିଲୁ କୋଶ୍ଚିନ୍ ପେପର ରୁ ଯଦି ଭୁଲ କରିବୁ ମୁଁ ତତେ ଆଉ ଗୋଟେ ଦେଇପାରିବେ କି କଣ କରିବି। ଓଏମ୍ଆର ସିଟ୍ ରେ ଯଦି ଥରେ ତୁ ଭୁଲ କରିବୁ ସେ ଛାଡ ସେ ଆଉ ତୋ ମାନେ ତୁ ରେସପନସିବୁଲ ସେଥିପାଇଁ। ଉଁ ସେମାନେ ଆଉ କିଛି କରିପାରିବେନି। ମାନେ ଆଉ ଗୋଟେ ଓଏମଆର୍ ସିଟ୍ ତତେ ସେ ଦେଇପାରିବେନି ହେଲା। ତ ସେଇଥିପାଇଁ ଭାବୁଥିଲି ଓଏମ୍ଆର୍ ସିଟ୍ ଟା ଯେମିତି ମୋ ନ ଭୁଲ୍ ହଉ। ଦେଖିଲା ବେଳୁ ସେଇ ଟାଇମ ରେ ଫାଷ୍ଟ ମୋର ହେଲା ଦି ଘଣ୍ଟା ପରେ ତାପରେ ଟିକେ କମିଗଲା। ହେଲା। ତ ସେଇ ଯୋଉ ଫାଷ୍ଟ୍ ଯୋଉ ଘଣ୍ଟାଟା ଯୋଉ ଦି ଘଣ୍ଟାଟା ସେଇ ଦି ଘଣ୍ଟା ଭିତରେ ହିଁ ତ ଫିଲ୍ଅପ କରିବୁ ନା ଦି ଘଣ୍ଟା ନୁହେଁ ତ ସେଇ ଫାଷ୍ଟ ଦଶ ମିନିଟ। ସେତିକିବେଳେ ମୋର ଜୋର ସୋରେ ହଉଥିଲା। ଭାବୁଥିଲି ପ୍ରଭୁ ଏଇଟା କେମିତି ଭଲ ନ ହେଇଯାଉ ନହେଲେ ଏଟା ଯଦି ଭୁଲ ହବ ସରିଲା ପେପ ପା ଗଲା ଆଉ ନା ତୋର ଚେକଅପ୍ ହେଇ ମାନେ କୋଶ୍ଚିନ୍ ଚେକ୍ କରିଦେବେ ଆନ୍ସର କିନ୍ତୁ ତୁ ଆସିବ କେମିତି? ରେଷ୍ଟ୍ରେସନ ନମ୍ବର ରୋଲ ନମ୍ବର ହିଁ ଭୁଲ କରିଥିବୁ କେମିତି ଆସିବ। ସେଇଟା ଭାବି ଭାବିକି ଧୀରେ ଧୀରେ ଧୀରେ ଧୀରେ ଲେଖୁଥିଲି ଗୋଟେ ଗୋଟେ କରିକି। ଆଡେ ମୁଣ୍ଡ କାମ ଦବନି ଆଡେ ହାତ ଭାତ ଥରୁଚି।
ଏମିତି କଣ ପାଇଁ ଦେହଟା ଏଇ ଟାଇମରେ ଏମିତି ହଉଚି।
ହଁ ଏମିତି ହେଲା
ମତେ ବିଶ୍ୱାସ କରୁ ତୁ ଯେମିତି କହୁଚୁ ତୋର ପୁରା ଶହେରୁ ନାଣ୍ଟି ଫାଇବ୍ ହେଲା ବେଳକୁ ମୋର ଫାଇବ ପରସେଣ୍ଟ ବି ନୁହଁ ତୁ ତ ଜାଣିଥିବୁ।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
ମାନେ ମୁଁ କିଛି ଜାଣି ବିି ପାରିବୁନି। ମୋର ମାନେ କିଛି ଦେହ ସେଟା ସେଇ ଟାଇମ୍ ଟା। କିନ୍ତୁ ତୋର ପୁରା କହିଲି ପା ପୁରା ଶହେ ରୁ ପୁରା ନାଇଣ୍ଟି ଫାଇପ୍ ସିଏ ବି ହେଲା ବେଳକୁ ମୁଁ ଫାଇବ ପରସେଣ୍ଟ ବି ନୁହଁ। କେବେ ହେଲେ କେବେ ହେଲେ ହବ ନହେଲେ ନାଇଁ।
ସେଇଟା ପୁଣି ଭାବେ ମୁଁ ମେଡିସିନ ଖାଇକି ଯାଇକି ମୋର ସେମିତି ହଉଥିଲା। ବା ମାନେ ମେଡିସିନ ମୁଁ ଖାଇକି ଗଲେ ମୁଁ କହିଲି ନା ଆଉ ଯଦି ମେଡିସିନ ଟା ମୁଁ ନ ମି ସେଠି ବସି ପାରୁନଥାନ୍ତି ତ। ମୁଁ ଜଣିଛି ମୁଁ ସେଠି ବସି ପାରିନଥାନ୍ତି। ସେଇଥିପାଇଁ ବାଧ୍ୟ ହେଇକି ମେଡିସିନ ପୁଣି ମୋର ସରିଯାଇଥିଲା। ମୋ ଷ୍ଟ୍ରିପ ଟା ପୁରା ସରିଯାଇଥିଲା। ଉଁ।
ପେନ୍ କିଲର୍।
ହଁ ପେନ୍ କିଲର। ପୁରା ମୋର ସରିଯାଇଥିଲା। ପୁଣି ଗଲାବେଳୁ ବାଟରୁ ନେଇକି ଗଲି। ନେଇକି ଗଲି କଣ ଖା ଏଇଠୁ ତ ଭାତ ଖାଇ ଯାଇଥିଲି। ସେ ଗଲା ବେଳକୁ ହଁ ମେଡିସିନ ଖାଇକି ଗଲି। ଯେ ତଥାପି ସେ କଣ ଭଲ ହେଲା। ତାପରେ ଯେତେବେଳକୁ ଦି ତିନି ଘଣ୍ଟା ପନ୍ଦର ମିନିଟ ସେଥିରୁ ଦି ଘଣ୍ଟା ଗଲା ପରେ ତାପରେ ମ ମତେ ଟିକେ ଭଲ ଲାଗିଲା। ଯେ ଆଉ ସେ ଆଉ ଘଣ୍ଟେ ଅଛି ମୋର ଆଡେ ଏତେ ରହିଲାଣି କୋଶ୍ଚିିନ ଅଧା ଖଣ୍ଡେ ରହିଲାଣି। କଣ କରିବୁ କହୁନୁ ଆଡେ ବସିବି ନା ହାଡେ ବସିବି। ଯୋଉ ମାନେ ଯୋଉ କୋଶ୍ଚିନ୍ ଆମର ଫାଷ୍ଟ ଯେତେବେଳେ ଜୋର ସୋର ହଉଥିଲା ସେତେବେଳେ ପଢୁଥିଲି ଯୋଉଟା ମୂଳରୁ ମୁଣ୍ଡରେ ପଶୁନଥିଲା ସେ ଯେତେବେଳ କୁ ଯେତେବେଳେ କିଛି ମୋର ନ ହଉଥିଲା ଦି ଘଣ୍ଟା ପରେ ଯେତେବେଳେ ଆଉଥରେ ପଢିଲି ଦେଖିଲା ବେଳକୁ ଆଲୋ ଏଇ କୋସ୍ ଏଟା ତ ଏତେ ସହଜ ଅଛି। ମତେ ତ ଏଟା ଆସିବ। ମାନେ, ଭାବେ ମାଇଣ୍ଡ ଟା ସେତେବେଳୁ କେଏଁତିଆ ଥିଲା ଏତେବେଳୁ କେନ୍ଦିଆ ଅଛି। ଯାହାହେଲେ, ଗୋଟେ ଦେହ ହଉ
ନାଇଁ, ତୋର ଯୋଉ ଓମେ ସିଟ ଟଉ ଯୋଉ କରୁ ଯଉ ହେଲା ଦେଇଛନ୍ତି ହେଲା। ଆ କେତେ ପଡୁଛି ମାର୍ କେତେ ପଡୁଛି ପଚାଶ ନା ଶହେ ନା କେତେ କଣ? ଦୁଇ ଶ।
କଣ୍ଟା ପସିଗଲା ହାତରେ। ଆ ନାଇଁ ଆମର ହଉଛି, ସାତଶହ କୋଡିଏ।
ନାଇଁ ୱାଲ୍ ମାଟରେ କେତେ? ନା ସାତ ସ କୋଡିଏ?
ସାତଶହ କୋଡିଏ ମାର୍କ!
ହଁ, ତତେ ଯୋଉରା ଆସୁଥିଲା। ସେଇରା କରିଦେଇଥାନ୍ତୁ ଏଇରା ଥରେ, ପଛରେ କରିଥାନ୍ତୁ।
ସେଇଆପା କଲି! ସେଇଆ କଲି। ଯୋଉରା ଆସୁଥିଲା ଫାଷ୍ଟ କରିଦେଲି ହେଲା, ତା'ପରେ ଯୋଉରା ନ ଆସୁଥିଲା ହେରା ରଖିଲି। କିନ୍ତୁ, କଣ ହେଇଚି କହିଲୁ, ତିନିଟା ଯୋଉ ସେକ୍ସନ ଅଛି, ଫାଷ୍ଟ ଯୋଉ ସେକ୍ସନ ଟା କଲି ଯଉଟା ନ ଆସୁ ଥିଲା ଛାଡି ଦେଇଥିଲି। ତା'ପରେ ଯେତେଳେ ଦି ଘଣ୍ଟା ପରେ ଯଦି ଲାଷ୍ଟ ଲାଷ୍ଟ୍ ଟାଇମ୍ ରେ ଯୋଉରା ଛାଡିଥିଲି, ହେରା ଦେଖିଲା ଆଳକୁ ମୁଁ, କହିଲି ଏଇରା କଣ ପାଇଁ ମୁଁ ଛାଡିଛି? ମାନେ ଯ ଯଉଟା କି ପୁରା ସହଜ ମତେ ଆସି ମାନେ ଆସିଥାନ୍ତା। ଯଦି ପୁରା ମୁ ଭଲ ଥାନ୍ତି। ହେଟା ମତେ ଆସିଥାନ୍ତା। ହେଲା, ତାପରେ ପୁଣି ସେଇଟା, ସେଇଟା ପୁଣି ଆଉ ଲାଷ୍ଟ। ରେ ଆଉ ଦଶ ପନ୍ଦର ମିନିଟ୍ ଥିଲା। ତା'ପରେ ମୁଁ ଏଇଟା ଦେଖିକି କଲି। ହଉ ହଉ।